ହାଲୋ।
ହଁ -ଅଁ। ହାଲୋ।
ହୋ କଣ କର୍ ଚନ୍ତି ମ୍ୟାମ୍, ହଁ କଣ କର୍ ଚନ୍ତି? ହଁ ମୁ କହିଲି କଣ କରୁଛନ୍ତି? ଶୁଣାଯାଉଛି ହଁ ହ୍ୟାଲୋ।
ହଁ ହଁ ଏଇ ଏବେ।
ମୁଁଏ କଣ କରୁଛନ୍ତି?
ହେଇ ଖାଇକି ଆସିଲି ତମେ?
କଣ ଖାଇଲେ ଆଜି? ମୁଁ ଖାଇକି ଶୋଇଲିଣି।
ଓହୋ ରୁଟି ଡାଲମା ହେଇଥିଲା ଡାଲମା ଟେ ଭଲ ଲାଗିଲାନି ରୁଟି କ୍ଷୀର ହେଇ ଖାଇକି ଆସିଲି।
ହୁଁ ହୁଁ ମୁଁ ବି ସେଇ ମତେ ଟିକେ ଜର ହେଇଛି ତ ମତେ ଜର ହେଇଛି ତ ମୁଁ ଏଇ ରୁଟି ସନ୍ତୁଳା କିଣିକି ଆଣିକି ଖାଇଦେଲି। ରୋଷେଇ କିଛି କରିନି ମୁଣ୍ଡ ଜୋରସେ ବିନ୍ଧୁଛି ଯାଉଚି ଲାଗୁଛି ଔଷଧ ଖାଇକି ଶୋଇଛି ଟିକେ ଆଉ। ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ଆମର ଯୋଉ ବଡ ଫ୍ୟାମିଲି।
ପଢୁଛି। ଓହୋ ବଢିଆ ଆଉ ବଡ ଫ୍ୟାମିଲି ତ ବହୁତ ଭଲ ଲାଗେ।
ହଁ।
କିଏ କିଏ ଅଛନ୍ତି ଫ୍ୟାମିଲି ରେ?
ଫ୍ୟାମିଲିରେ ବଡା ବାପା ମୋ ବଡା ବାପାଙ୍କ ତଳେ ମୋ ବାପା ମୋ ବାପା ତଳେ ଆଉ ତିନି ଜଣ ଵା ବାପା ଅଛନ୍ତି ଜଣଙ୍କର ଡେଥ୍ ହେଇଯାଇଛି। ଆଉ ଦି ଜଣ ବାପା ଅଛନ୍ତି।
ଅହ।
ଆମ ଫ୍ୟାମିଲି ପାଞ୍ଚ ଜଣ ବାପା ମୋ ଜେଜେ ଜେଜେଙ୍କର ପାଞ୍ଚଟା ପୁଅ।
ବଢିଆ ଆକ୍ଚୁଲି ଆ ଆଗକାଳିଆରେ ଆମେ ଏଇ ଦୁନିଆରେ ଆମେ ଆମ ଏଇରେ ସମସ୍ତେ ଗୋଟେ ଗୋଟେ ପୁଅ କରୁଛନ୍ତି। ସେଇ ଟାଇମ ରେ କିନ୍ତୁ
ହଁ।
କାହାର ଆଟା ବାରଟା ପୁଅ ଝିଅ ସତକଥା ନୁହଁକି, ମୁଁ ଆଇରବା ଆଟା ମୋର ମାଉସୀ ଚାରିଜଣ, ମାମୁଁ ତିନି ଜଣ।
ହଁ ମୁଁ ବା ମୋ ମାଆଙ୍କୁ ପଚାରୁଥିଲି, ମୁଁ କହିଲି ମା କଣ? ଏବେ ଯେଉ ହଉଛି ଆମେ ଦୁଇ ଆମର ଦୁଇ। ଆଜି ଆମ ଆମ ଜେନେରେସନ ହେଇସାରିଲେଣି ଆମେ ଦୁଇ ଆମେ ଏ କେ।
ଫାଙ୍କା ଅଡିଓ।
ଆଉ ତମେ କଣ ଏତେ କରୁଥିଲ।
ମନେ ଆଗ କାଳିଆରେ ମାନେ ଦେଖିବ ସବୁ ମାନେ ମୋର ଜେଜେମା ହେରିକା ତାଙ୍କ ଏଜ୍ ମାନେ ବୟସ ହେଲାଣି ଲବେ ପାଖାପାଖି ସେମାନେ ପୁରା ଠିକ ଅଛନ୍ତି ଦେହ ଖରାପ ନାଇଁ କିଛି ନାହିଁ ଆଉ ଆମେ ଆମେ ଯୋଉ ପିଲା ଆମର ଦିନର ଶହେ ଥର ଦେହ ଖରାପ ହଉଛି ଖାଲି
ଆମର ଏବେଠୁ ହେଇଗଲାଣି ହଁ। ମୋର ତ ଅଣ୍ଟା ଧରି ଦଉଛି ଆଣ୍ଠୁ ଧରୁଛି ମୁଁ ଏମିତି ଏତିକି ଏଜ ରୁ ଆମର ଏମିତି ହେଇଛି।
କୁହନ୍ତି ନି ହଁ ବା। କୁହନ୍ତୁନି ମୁଁ ଆମର ଯିଏ ବଡ ଫ୍ୟାମିଲି ତ ନା ମୋ ବାପାରେ ତିନି ଭାଇ ତିନି ଭଉଣୀ ସମ ସେ ମୋର ପିଇଶି ମାନେ ଜଣେ ପିଇଶି ବାହା ହେଇଛନ୍ତି ଗାଁ ରେ ତାଙ୍କର ଗୋ କୁ ଗୋଟେ ଝିଅ ଆଉ ଜଣେ ପିଇଶି ସେ ବାହାରେ ମାନେ ଏମିତି ଦୂରରେ ବାହା ହେଇଛନ୍ତି ଆଉ ବଡବାପା ଯେ ତାଙ୍କର ଦିଟା ପୁଅ। ବଡ ବାପାଙ୍କର ବଡ ପୁଅର ବି ଦିଟା ପୁଅ ସାନ ପୁଅ ଯିଏ ତାଙ୍କର ଗୋଟେ ପୁଅ ଆଉ ଜଣଙ୍କର ଗୋଟେ ଝିଅ। ଆଉ ତା ସାନ ବାପା ଯିଏ ତାଙ୍କର ଦିଟା ପୁଅ।
ହଁ।
ହୁଁ।
ଆମର ବାପା ପାଞ୍ଚଜଣ ଅପା ତିନି ଜଣ ଅଛନ୍ତି ଦି ଜଣ ଅଛନ୍ତି। ଫେରେ ଭାବ ସେ ସେବେ କାଳିଆ ଡେଟ କରି ଯାଉଥିଲେ ବି ଛୋଟବେଳୁ।
ହଁ।
ମୋ ମାଆଙ୍କର ଛୋଟ ଛୋଟ ହେଇଥିଲେ ଦିଟା ଆଉ ଜଣେ ଦାଦା ବାପା ହେବେ ଜଣେ ଦାଦା ହେବେ କଣ ସିଏ ଡେଥ କରିଯାଇଛନ୍ତି? ଆଉ ଜଣେ ପିଇସି ହେବେ ସିଏ ଗୋଟେ ପୁଅ ଗୋଟେ ଝିଅଟେ ସିଏ
ଯୋଉ କୁଆଁରୀ କନ୍ୟା ଯୋଉ ଗୋଟେ ଥାଏ ଆପଣ ଜାଣିଛନ୍ତି ମାନେ ସତ ନା ମିଛ କୁଆଁରୀ କନ୍ୟା ଯଉ ବନିଯାଉ।
ଯୋଉମାନେ ବାହା ହେଇନାହାନ୍ତି ଥାଆନ୍ତି ମରିଯାଆନ୍ତି।
ହଁ ମାନେ ମୁଁ ତ ଆଉ ଜାଣନଥିଲି ହେଲା। ହଁ ମାନେ ଆମ ଗାଁରେ ନୁହଁକି ମାନେ ମୋର ଯଉ ଗାଁରେ ଯୋଉ ପିଇସି ମ୍ୟାରେଜ ମାନେ ବାହା ହେଇଛନ୍ତି ଜିଏ ତାଙ୍କର ଯାର ଗୋଟେ ଝିଅ ଗୋଟେ ପୁଅ ହେଲା।
ହଁ।
ତାକୁ ଠିକ ଷୋଳ ସେ ଆମେ ସାମେ ସବୁ ମୋ ବଡ ଭଉଣୀ ମୁଁ ସେଇ ଝିଅଟା ନା ମାମା ଥିଲା ହେଲା ଆମେ ସବୁ କଣ୍ଢେଇ ଖେଳୁସବୁ ସାଙ୍ଗ ହେଇକି ତ ସିଏ ଥରେ କଣ ହେଲା ଆଉ ଘର ପାଖରେ ଆଉ ଦିନେ ହଁ ଫେରି ଯିବାକୁ ସୁୁନାହାଁନ୍ତି। ଉ ସେତବେଳକୁ ଜଣାପଡେ କି ଜଣାପଡେନି କିଛି କିନ୍ତୁ ସେଟା କାନି ଆଙ୍ଗୁଳି କୁହନ୍ତି କାନିଆଙ୍ଗୁଳି ଗୋଡ଼ଠୁ ଏମିତି ଟିକେ ଉ ମାନେ ଉପରୁ ଟେକି ହେଇକି ଥାଏ ସେଇଟା। କିନ୍ତୁ ଜଣା ପଡେକି ନାଇ ଜଣା ପଡେନାଇଁ ସେମିତି। ହ ଯାଉ ଠିକ କହୁଦିନ ଏ ଯୋଉ ରଥ ଯାତ୍ରା ନା କୋଉ ଗୋଟେ କେଉଁଝରରେ ଗୋଟେ କଣ ଗୋଟେ ଯାତା ଯାତ୍ରା ହଉଥିଲା ରଥଯାତ୍ରା ବଧେ ମଧ୍ୟ ଭାବୁଛି ମୂଁ। ହଁ ରଥଯାତ୍ରା କି କଣ ହଁ ଆଉ ଜଣେ ଦାଦା ଝିଅ ବୋଲି ବୋଲି ଗୋଟେ ଝିଅଟେ ସେଇ ସେମାନେ ପଢୁଥିଲେ ଦଶମ ଭଳିଆ ପଢୁଥିଲେ। ଷୋହଳ ବର୍ଷ ହେଇଥିଲା ଦଶମ କି ତାଠୁ କମ ଛ ଦଶମ ବଧେ। ଷୋଳ ବର୍ଷ ହେଇଥିଲା ସିଏ କେଉଁଝର ଯାଇଥିଲେ କିଏ କହିଲ ତା ମାଆ ଘରିକା ସମସ୍ତେ ମନା କଲେ ଏ ଆଉ କେଉଁଝରରେ ଭଲ ମୀନା ବଜାର ପଡେ ନା। ତା ମା ତାକୁ ମନା କହିଲେ ନା ଯାଆନା ନାଇଁ ମୁଁ ଯିବି ତ ଗୋଟେ ଗାଡିରେ ସେମାନେ କଣ କରଛନ୍ତି ଆଉ ଜଣେ ଦାଦା ଗାଡି ଚଲଉଛନ୍ତି ଆଉ ସିପ ସିପୁନନା ବୁଲିଜିଏ ସେ ଆଗରେ ବସିଛି ହେଲା ଆଉ ମଝି ମଝିରେ ବସିଛି କିଏ କହିଲେ ମଝିରେ ବସିଛି ଲିପି ଦେଇ ଯିଏ ମଝିରେ ବସିଛି ଆଉ ଏଇ ଝିଅଟା ହେଲା ମାମା ସିଏ ଲାଷ୍ଟରେ ବସିଛି ହେଲା ଏମତି ଗ ସେମାନେ ଗଲେ କେଉଁଝର ବୁଲାବୁଲି କରିକି ଆସିଲେ ତାପରେ ତାର ମନ କଣ ହେଲା କେଜାଣି ସେ କାନ୍ଦିଲା କିହିଲା ମୁଁ ନାଇଁ ମୁଁ ବୋଉ କତିକି ଯିବି ମୋ ମନେ ପଡୁଛି ବୋଉ କତିକି ଯିବି। ଯୋଉ ଦିନ ଆସିଲା ସେ ଗୋଟେ ଗାଡି ରେ ସେମାନେ ଆସନ୍ତି। ନା ଆମର ସେଠୁ ଅଛି କୋଉଠି କହିଲେ? କେଉଁଝରେ ଗୋଟେ ଆମର କୁଆଖାଇ ଗୋଟେ ରୋଡ ଅଛି ହେଲା। ହ୍ୟାଲୋ
ହଁ ହଁ ଶୁଭୁଛି।
ତ ସେଇଠି କଂ ହେଲା ନା ଗାଡି ଆସି ନା କିଛି ନୁହେଁ ଅଟୋମେଟିକ - - ଗାଡି ଆକ୍ସିଡେଣ୍ଟ ହେଲା ସେଇଠି ଅଟୋମେଟିକ ଗାଡି ଆକ୍ସିଡେଣ୍ଟ ହେଲା ତାଙ୍କର ହେଲା।
ଏ ହେ
ମଣି ଦାଦା ମାନେ ହଁ ଗାଡି ଯୋଉ ଚଲଉଉଥିଲେ ଯେ ସିଏ
ତିନି ଜଣ ତ ଆସୁଥିଲେ।
ହଁ ସେରେ ପାଇଲି କିଏ ଡାକିବେ? ମଝିରେ ଯୋଉ ଝିଅଟା ବସିଥିଲା ସିଏ ଡେଇଁ ପଇଲା ଇଏ ଗାଡି ଡେଇିଁ ପାଇଲାନି। କି ପୁରା ପଛରେ ବସିଥିଲା ଡେଁଇପାରନଥାନ୍ତା ପାରୁନଥିଲା। ଡେଁପାରିଲାନି ସିଏ କଣ ହେଲା ବହୁତ ଜୋରସ ପଡିଲା ଗୋଟେ ଗଛରେ ଯାଇକି ବାଡେଇ ହେଲା। ତା ଗୋଡ ପୁରା ହଲୁ ତାଙ୍କ ନାକରୁ ବ୍ଲଡ ବାହାରୁଥିଲା ତାକୁ ଆଣିଲେ ନା ମୁଁ କାନ୍ଦିଲି ଗୋଟେ ଝିଅ ନା। ତାପରେ ତାକୁ ନେଲେ ଛ- - ଛତିଆ କତିରେ ହେଇଛି ସେ ମରିଗଲା ସେ ଝିଅ ଟା। ତାପରେ ଷୋହଳ ବର୍ଷ ହେ ସମସ୍ତେ ହଁ। ନାହିଁ ସେ କେତେ ବର୍ଷ ହେଲାଣି ଷୋହଳ ବର୍ଷ ହେଇଥିଲା। କୁଆଂରି- - କନିଆ ବୋଲି ମୁଁ ସେବେ ଜାଣିଲି କି ହଁ କୁହ ତାପରେ ପରେ କହିଲେ କୁଆଁରି କନ୍ୟା ଆଉ ତା ମା ଏବେ ବି କିଛି କୁମାର ପୂର୍ଣିମା ଖୁଦୁରୁକୁଣି ଯାହା ହେଲେ ଯୋଉ ଝିଅମାନେ ଚାନ୍ଦା ଆଦେଇ କରିବା ପାଇଁ ଗଲେ ସେ କାନ୍ଦନ୍ତି। ହୁଁ ଆଉ ସେ ଏବେ ବି ତା ସେଇ ଯେ ଦେଇ ଯେ ମରିଗଲା ଯେ ମାମା ଦେଇ। ତାଙ୍କୁ ଖାଇବା ପାଇଁ ଦିଅନ୍ତି ଗୋଟେ ଦିନ ନଦେଲେ ସେ କାନ୍ଦେ।
ମାନେ କେମିତି ଜାଣିବୁ ସେ କୁମାରି କୁଆଁରି କନ୍ୟା ବୋଲି।
କୁଆଁରୀ କନ୍ୟା ସେ କହିଲେ ପା ଯୋଉ ବ୍ରାହ୍ମଣ ଇଏ ଯୋଉ ଇଏ କଲେନି କି ସେ କହିଲେ କୁଆଁରୀ କନ୍ୟା ବୋଲି। ତାକୁ ଠାକୁର ନେଇଗଲେ କହିଲେ।
ଓହୋ ନା ଆମ ଏପଟେ ସେମତି କିଛି ନାହିଁ। ଆମର ତ ଏମିତି ଯୋଉମାନେ ମ - - ବାହା ହେଇନଥିବା ପୂର୍ବରୁ ମଡଯାନ୍ତି ପୁଅ ପିଲାଙ୍କୁ ଓଥରା କୁହନ୍ତି ଝିଅ ପିଲାଙ୍କୁ- - ସେଇ ଓଥରା ର ଏଇ ୱାଡ଼ ଟା କୁହନ୍ତି।
ଓଁ ହଁ କ ମୁଁ ସେଟ ରେ ବି ଜାଣିଲି ମୁଁ ତ ଆଗକୁ ଜାଣିନ ଓଁ ହୋଁ ହୁଁ ଏମତି ନା? ହଁ ସେ କଣ ଆଜିକାଲି ତ କେତେ କଣ ହଉଚି ବୋଲି କହିହଉନି।
ଶୁଣିକି।
ଏଇ ଗଣେଶ ମଣି କି?
ହଁ
ଡର ଲାଗେ କଣ ଅ। ତର କ ଲାଗେନି ମତେ ସେଇ ଟାଇମରେ ତ କିଛି ଲାଗନ୍ତିନି। ନା ଯେହେତୁ ଆମ ଗାଁ ର ଇଏଟା। ଲାଗେନି ଏବେ ମୁଁ ତମକୁ କହୁ ସେୟାର କଲି କି ଡର କାହିଁ ଲାଗିବ ଡର ଲାଗେନି। ଆପଣ ଡର ଲାଗୁଚି।
ହଁ ମତେ ଟିକେ ଏମିତି ଡର ଲାଗିଲା ଆଉ କେବେ ଶୁଣି ନଥି- - ଥିଲି ବି ଖାଲି ଫିଲ୍ମରେ ଯାହା ଦେଖେ ଯୋଉ ସେ- -